ହ୍ୟାଲୋ
ହଁ
ହଁ ମୁଁ କହିଲି ଉ ଫୋନ୍ ଟା ଉଠଉନ କଣ ପାଇଁ?
କଣ
ମୁ କହିଲ ଫୋନ୍ଟା ରିସିଭ୍ କଲନି କଣ ପାଇଁ ଲେଟରେ। ଆଉ କଣ କରୁଛ?
ଏଇଠିଇନା ବସିଥିଲି ଯୋଉ ଆଈ ଜଣେ କଲ କରିଥିଲେ ଯେ ମୋ ଆଈଙ୍କ ଭଉଣୀ ତାଙ୍କୁ ଯୋଉ ଦଉଥିଲି।
ଓହୋ ମୁଁ ତ ଏଇଠି ବସିଥିଲି। ମୁଁ ତ ଏଇ ରଥଯାତ୍ରା ଆସୁଚି ଯେ ଯିବି ପୁରୀ ବୋଲି ଭାବୁଛି। ଆଉ ପୂର୍ବ ବର୍ଷ ଯାଇଥିଲି ପୁରୀ ଯେ ସେ ପୁରୀରେ ଏମିତି ଭିଡ଼ ଲକ୍ଷ ଲକ୍ଷ ଭକ୍ତ। ଜଗନ୍ନାଥଙ୍କର ସେଠି ଆସିଥିଲେ ଦର୍ଶନ କରିବା ପାଇଁ। ଶ୍ରୀ ଜଗନ୍ନାଥଙ୍କୁ ବହୁତ ଲୋକ। ଆଉ ଠାକୁରଙ୍କର ବି ରଥ ତିନୋଟି ରଥକୁ ଦେଖିକି ବି ବହୁତ ମତେ ଆନନ୍ଦିତ ହେଇଥିଲା। ମୋ ମନ ପୁରା ଖୁସି ପୁରା ଆନନ୍ଦିତ ଲାଗିଥିଲା। ଆମର ତିନୋଟି ରଥ ସେ ଏଠି ପ୍ରଥମେ ଯୋଉ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ତିନୋଟି ରଥ ଏତେ ସୁସଜ୍ଜିତ କରି ସଜ ଯାଇଥିଲା ଠାକୁରଙ୍କୁ ନୂତନ ବସ୍ତ୍ର ବି ବହୁତ ପିନ୍ଧାଯାଇଥିଲା। ଆଉ ଘଣ୍ଟ ହୁଳହୁଳି ହରିବୁଲରେ ପୁରା ସେ ପୁରା ଜାଗା ସବୁଆଡ଼େ ପୁରା ସୁସଜିତ ହେଇ ବହୁତ ଆନନ୍ଦିତ ଆମେ ସେଠି ଉପଭୋଗ କଲୁ। ଆଉ ଏ ବର୍ଷ ପୁରୀ ଯାଇଥିଲୁ ମୋ ବାପାଙ୍କ ବାପା ମା ମୋ ଭଉଣୀ ଆମେ ସମସ୍ତେ ଯାଇଥିଲୁ, ତମର ସେମିତି କେବେ ଯାଇଛ ନା ଯାଇନ?
ଆମେ ଭାବଛୁ ଯିବୁ ବୋଲି ଯାଇନୁ। ହ୍ୟାଲୋ
ହଁ ହ ବର୍ଷେ ଯା ବର୍ଷେ ଯା ସେ ଠାକୁରଙ୍କ ପାଖକୁ ଟିକେ ଯାଆନ୍ତୁ। ଆଉ ସେଠି ତ ପ୍ରଭୁଙ୍କର କୃପା ନହେଲେ କେହି ବି କୌଣସି ଭକ୍ତ ବି ତାଙ୍କ ପାଖକୁ ଯାଇପାରିବେନି ଆଉ ଯାଆନ୍ତୁ ଦିନେ ଦେଖିକି ଆସ ଏଇ ଏଇ ବର୍ଷ ଯୋଉଁ ଆସୁଛି ସେଇ ରଜ ସେଇ ରଥଯାତ୍ରାରେ ଟିକଏ ଯାଉନାହାନ୍ତି ବୁଲିକି ଆସିବେ। ଦେଖିବେ କେତେଜଣ ସାଙ୍ଗ ହେଇକି କଥାବାର୍ତ୍ତା ହେଇକି ଯାଆନ୍ତୁ। ଟିକିଏ ଠାକୁରଙ୍କୁ ଦର୍ଶନ କରିବେ ତାଙ୍କ ଅବଡ଼ା ଟିକେ ଆ ଖାଇବେ। ଆଉ ଟିକେ ସମୁଦ୍ର କୂଳକୁ ଯିବେ ସମୁଦ୍ର କୂଳର ଯେଉଁ ସୁଲସୁଲିଆ ପବନ ଆଡେ ସମୁଦ୍ରର ଯୋଉଁ ଢେଉ ହୁଁ। ସେସବୁକୁ ଟିକେ ଉପଭୋଗ କରିବେ ଯାଆନ୍ତୁ ଟିକେ।
ହୋଉ ଯିବା।
ଆଉ ତମେ କୋଉଠିକି କେବେ ଯାଇଛ କି ଟିକେ କହୁନ।
ହଁ ମୁଁ ଯାଇଥିଲି ନୂଆ ବର୍ଷକୁ ବର୍ଷେ ଯାଇଥିଲି କାଳିଜାଇ। ମା କାଳିଜାଇଙ୍କ ମନ୍ଦିର
ହୁଁ
ସେଠି ମାଙ୍କର ମନ୍ଦିର ଅଛି। ସେ ଯୋଉଁ ସମୁଦ୍ର ମଝିରେ। ଗୋଟେ ଦୀପରେ ଆମେ ଯାଇଥିଲୁ ବସ ରେ
ବସ ରେ ଗଲାଠୁ ସେଠି ଓହ୍ଲେଇକି ଜଲରେ ଗାଧେଇଲୁ ଗାଧେଇକି ତାପରେ ଗଲୁ। ବୋଟ ଯୋଉଁ ବୋଟ ଲଞ୍ଚ ସେଟା ଟିକେଟ କରିକି ତାପରେ ସେ ସେଥିରେ ଗଲୁ ଆଉ ତାପରେ ସେଠି ପହଞ୍ଚିକି ଦର୍ଶନ କଲୁ ମାଆଙ୍କୁ ଭଲରେ। ଆଉ ସେଠି ବହୁତ ସାରା ଚଢେଇ ଅଛନ୍ତି।
ହୁଁ
ଆଉ ଶୀତ ଦିନରେ ତ ଯାଇଥିଲୁ ଆଉ ଜ୍ୟାକେଟ ନନେଲେ ତ ହବନି। ଆଉ ଦର୍ଶନ କରିକି ଆସିଲୁ ଆଉ ତାପରେ ଗଲୁ ଗୋପାଳପୁର ଯୋଉଁ ବିଚ। ସେଠି ସମୁଦ୍ର କୂଳରେ ଭଲ ସେମିତି ଏ ପବନ ସେଠି ସବୁ ଓ ସବୁ ଜିନିଷ ମିଳୁଥିଲା ଶଙ୍ଖ ର ଆଉ ଖାଇବା ଜିନିଷ ସବୁ ସେଠି ଗୁପଚୁପୁ ଚାଟ ଦହିବରା ଏରା ସବୁ ଖାଇଲୁ। ତାପରେ ସେଠି ବୁଲିକି ସେ ଉପଭୋଗ କରିକି ସମୁଦ୍ର କୂଳ ତାପରେ ଆସିଲୁ ତାପରେ ଆସିକି ଆମେ ଯାଇଥିଲୁ ତାପରେ ବୁଲିକି ତରେ ଆସିଲ ଆଉ।
ଆମେ ବି ତ ବର୍ଷେ ଯାଇଥିଲୁ ସେ ଗୋ କାଳିଜାଇ ର ଦୃଶ୍ୟ ମାନେ କହିଲେ ପୁରା ନସରେ ସେ ଜିନିଷକୁ ଯିଏ ଦେଖିବ ବହୁତ ମାନେ ସେ ଜାଗା ମାଆଙ୍କର ଗୋଟେ ମାନେ ସେ ଆମ ମାଆଙ୍କର ସେ ଜାଗାଟା ଟିକେ ପ୍ରସିଦ୍ଧ ପୁରା ପାଣି ଭି ତର ଅଛନ୍ତି ଯେଉଁ ସବୁ ତାର ଚାରି ପାଶ୍ବର ଦୃଶ୍ୟ ମାନେ ଆମ ମନକୁ ପୁରା ଆନନ୍ଦିତ ହଁ କରାଏ ଭଲ ଜାଗାଟେ ସେଠିକି ଗଲେ ଆମ ମନ ଶାନ୍ତି ବି ଆସେ। ଭଲ ଜାଗା କାଳିଜାଇ ଠାକୁର ମା ବହୁତ ଭଲ। ଆମେ ବି ଯାଇଥିଲୁ ବର୍ଷ ସେଠି ସବୁ କଣ ଖାଇବା ଖାଇଲ ନା ସବୁ ବିଭିନ୍ନ ପ୍ରକାରର ଖାଦ୍ୟ ମିଳିଥିବ। ଏଇ ଗୁପଚୁପ ହେଉ ମିଠା ହେଉ ଏଗୁଡ଼ା ସବୁ ମିଳିଥିବ ଖାଇଥିବ?
ହଁ ଗୁପ୍ ଚୁପ୍ ମିଠା। ଆଉ ଝାଲ ମୁଢି ଏ ସବୁ ଖାଇଲୁ।
ସବୁ ଜାଗାରେ ତ ବିଭିନ୍ନ ପ୍ରକାରର ଭଲ ଭଲ ଖାଦ୍ୟ ମିଳେ। ଆଉ ପୁରୀ ଟା ଯେମିତି ଆମର ଗୋଟେ ମିଟ୍ ଉଠା ହୁଏ ଯେଉଁ ଠାକୁରଙ୍କ କତିରେ ଲାଗେ ଯେଉଁ ଫେଣି ମିଠା ସେଟା ପୁରା ପ୍ରସିଦ୍ଧ ତାର ସ୍ଵାଦ କହିଲେ ନ ସରେ। ଅବଡ଼ାର ସ୍ଵାଦ ବି କହିଲେ ନସରେ ସେମିତି ସବୁ ପ୍ରକାର ଜାଗାରେ ସବୁ ସ୍ଥାନରେ ବିଭିନ୍ନ ପ୍ରକାରର ଖାଦ୍ୟ ମାନେ ପ୍ରସିଦ୍ଧ ଥାଏ। ଆଉ ତୁମର ସେପଟେ କଣ ପୂଜାପୂଜି କଣ ହୁଏ ସବୁବେଳେ ପର୍ବପର୍ବାଣି କଣ ହୁଏ। ଆମେ ଯିବା ଗୋଟେ ଯୋଜନା କରିବା। କୋଉଠିିକି ଗୋଟେ ଯାତ୍ରା କରିବା କୋଉ ସ୍ଥାନକୁ ଗଲେ ଆମକୁ ଭଲ ଲାଗିବ। ଆମେ କେଉଅଦିନ ଗୋଟେ ବସିକି ସମସ୍ତେ ସୁନା କରିବା ଆଉ।
ହଁ ସବୁବେଳେ ନୂଆ ନୂଆ ଜାଗାକୁ ଯିବା। ଆଉ କିଛି ଅନୁଭୂତି ପାଇବା।
ହୁଁ। ଆମେ ତ ଯିବା ଆଉ ଆମର ଆଉ କଣ କୁହ। ଆଉ ସମସ୍ତଙ୍କ ଦେହ ଭଲ ଅଛି।
ହଁ ସମସ୍ତେ ଭଲ ଅଛନ୍ତି।
ହୁଁ ଆଉ ଏଇନା କଣ ଖାଇବା ହେଇଛି ଘରେ।
ଆମ ଘରେ ପନିର ତରକାରୀ ଆଉ ଡାଲମା ହେ
ଡାଲମା ହେଇଚି। ଭାତ୍। ଭାତନା ରୁଟି ଆମର ତ ଓଡ଼ିଶାରେ ବେଶୀ ପ୍ରାଧାନ୍ୟ ଖାଦ୍ୟ ହେଉଛି ଭାତ। ଭାତ ଯଦି ନଥିବ ଆମ ମାନେ ଆମେ ମାନଙ୍କ ମନରେ ଶାନ୍ତି ବି ନାହିଁ ଭାତ ଟା ହେଲା ଆମର ରୁଟି ସିନା ଖାଉଛି କିନ୍ତୁ ଆମର ଭାତ ହେଉଛି ଛି ପ୍ରଧାନ ଖାଦ୍ୟ ଆମ ଓଡ଼ିଶାର। ଚାଷ ବାସ ହୁଏ ଅଧିକ ଜମି ହୁଁ ନାଇଁ ରୁଟିଟା ଦେହ ପାଇଁ ଭଲ ରୁଟି କିନ୍ତୁ ଭାତ୍ ଭାତଟା ତ ଆମର ପ୍ରଧାନ ଖାଦ୍ୟ। ମୁଁ କହିଲେ ରୁଟିଟା ଦେହ ପାଇଁ ଭଲ କିନ୍ତୁ ଭାତଟା ତ ଆମର ପ୍ରଧାନ ଖାଦ୍ୟ ନା। ଆମେ ଭାତ ନ ଖାଇଲେ ବଞ୍ଚି ହିଁ ପାରିବାନି। ସେଇଥିପାଇଁ ତ ଆମ ଓଡ଼ିଶାରେ ଚାଷଟାକୁ ବେଶୀ ପ୍ରାଧାନ୍ୟ ଦିଅନ୍ତି। ଚାଷ କରନ୍ତି। ଆଉ ଯଦି ଭାତକୁ ସେତିକି ମାନେ ଭାତ ଯଦି ସେତିକି ପ୍ରଧାନ ଖାଦ୍ୟ ନ ହେଇ ଥାନ୍ତା ଚାଷକୁ ସେତିକି ପ୍ରାଧାନ୍ୟ ଦିଆ ହେଇଥାନ୍ତା କି? ଆମର ଏପଟେ ଚାଷଟା ହିଁ ତମର ସେପଟେ କଣ। ଫସଲ ହୁଁ।
ଆମର ଏପଟେ କୋଳଥ କରନ୍ତି ହୁଁ। କୋଳଥ ବିରି ବାଦାମ।
ହୁଁ।
ଧାନ ହେରେ କରନ୍ତି।
ବିରି ତମ ପଟେ କରୁଛନ୍ତି ନା ନାଇଁ ଆମର ତ ଏଠି ବିରି ଅମଳ ହୁଏ। ଅତ୍ୟଧିକ ପ୍ରଚୁର ପରିମାଣରେ ବିରି ଉତ୍ପାଦନ କରାଯାଏ ଯେ ମାନେ ବ୍ୟବସାୟ କରାଯାଇକି ବି ମଧ୍ୟ ଆମର ଖାଇବା ପାଇଁ ବି ବର୍ଷ ପାଇଁ ରହିଯାଏ ଆମର ଏପଟେ ପ୍ରଚୁର ପରିମାଣରେ ବିରି ଉତ୍ପାଦନ କରାଯାଏ ମକା ବି ହୁଏ ମୁଗ ବି ହୁଏ ଆଉ ସୂର୍ଯ୍ୟମୁଖୀ ଫୁଲ ଗୋଟେ ଅଛି ଯେଉଁଥିରୁ ଆମର ତେଲ ବାହାରୁଛି ସେ ଫୁଲ ବି ଆମର ଏପଟେ- ଫୁଲ କରାଯାଉଛି ବିଭିନ୍ନ ପ୍ରକାରର ଆମର ଏପଟେ ହୁଁ ଡାଲି ଜାତୀୟ ଶସ୍ୟ ହଉ ଧାନ ଜାତୀୟ ଶସ୍ୟ ହେଉ ତେଲ ଜାତୀୟ ଶସ୍ୟ ହେଉ ସବୁ ପ୍ରକାରର ଆମର ଏପଟେ ଚାଷ କରାଯାଏ ଆମର ନଈ କୂଳରେ ନା ପାଣିର ପ୍ରଚୁର ପରିମାଣରେ ପାଣିର ସୁବିଧା ଅଛି ଆଉ ସେଥିପାଇଁ ଆମର ସବୁ ପ୍ରକାରର ଫସଲ କରାଯାଏ ଚାଷୀମାନେ ତ ଚାଷ କରିବେ ଫସଲ
ହଁ ଆମ ପଟେ
ଆଉ ତମର ସେପଟେ ଫସଲ ତ ଭଲ ହେଉଥିବ।
ହଁ ଆମ ପଟେ ସେଇ ସୂର୍ଯ୍ୟମୁଖୀ ଫୁଲ ସେଇ ହରଡ଼ ଡାଲି ମୁଗ, ବିରି, କୋଳଥ
ହଁ ହଉ ଆଉ ଆଉ ଟିକିଏ ପରେ ଯାଅ ମୁଁ କଲ୍ କରିବି ଆ
ଓ ହଉ